ହଁ ହ୍ୟାଲୋ।
ହ୍ୟାଲୋ।
ଭଏସ୍ କ୍ଲିୟର ଆସୁଛି ତ?
ହଁ କ୍ଲିୟର ଆସିଛି।
ଆଚ୍ଛା କଣ କରୁଛ?
ଏଇ ବସିଥିଲି ଆପଣ କଣ କରୁଛନ୍ତି।
ମୁଁ ବି ବସିଛି ଆପଣ କୁହନି ନମିଲ
ଆଚ୍ଛା?
ଉ ଏମିତି କଣ କରୁଛ?
ଏବେ ବସିଥିଲି।
ଓଉ ଖାଇବା ସରିଲାଣି?
ହଁ ତମର ସରିଲାଣି?
ନାଇଁ ନାଇଁ ସରି ନି। ଆଉ ଏବେ ପଢାପଢି କଣ ଚାଲିଛି? ନାଇଁ ସରିଲାଣି ହେଲେ ଖାଇନାହାନ୍ତି କେହି ଆଉ।
ଆଚ୍ଛା।
ହୁଁ? ହଁ ଏବେ ପଢାପଢି କଣ ଚାଲିଛି?
ଏବେ ପ୍ଲସଥ୍ରୀ ଚାଲିଛି।
ଆଚ୍ଛା କୁହ ନିଜ ବିଷୟରେ କିଛି କୁହଦେନି ମୁଁ କହିବି କିଛି ମୋ ବିଷୟରେ।
ଆପଣ ଏଇନା କଣ ପଢୁଛନ୍ତି?
ମୋର ସରିଗଲାଣି ଗ୍ରାଜୁଏସନ କମ୍ପ୍ଲିଟ ହେଇକି ମୋର ବି ଏଡ୍ କମ୍ପ୍ଲିଟ ସରିଲାଣି।
ଓହୋ ଏବେ ଜବ ଉପରେ ଖୋଜୁଛନ୍ତି ବୋଧେ।
ହଁ ଜବ ପାଇଁ ତା ଉପରେ ପ୍ରିପେୟାର କରୁଛି ଆଉ।
ଆଚ୍ଛା ଭଲ।
ହୁଁ ହଁ ତମେ କୋଉ କଲେଜରେ ପଢୁଛ। ଘରେ ବାପା ମା ଭାଇ ଆ ମୁଁ। ତମର।
ଆମର ମାମା ବାପା ମୁଁ ଆଉ ମୋର ଭଉଣୀ।
ଆଚ୍ଛା ଆଉ କୋଉ କଲେଜରେ ପଢୁଛ?
ଆମେ ଚଣ୍ଡଖୋଲ ବାବା ଭୈରାନନ୍ଦ। ନା ଖୋଲିଚି ଆଜିଠୁ।
ଆଚ୍ଛା ତମେ ଆଜି ଯାଇନ ବୋଧେ?
ନାଇଁ ଗରମ ଯୋଉ ହଉଛି ଯିବା ପାଇଁ ଇଚ୍ଛା ନାହିଁ।
ଆଚ୍ଛା ଆଚ୍ଛା ଆଉ।
ଆଉ ଆପଣଙ୍କ ବିଷୟରେ କିଛି କୁହନ୍ତୁ ମାନେ ଆପଣ କଣ ଭଲ ପାଆନ୍ତି କଣ ନାହିଁ।
ମୁଁ ତ ସେମିତି କିଛି ଭଲ ପାଏନି ତ ରୋଷେଇ କରିବା ଭଲ ଲାଗେ। ଏମିତି ଆଉ।
ଓହୋ ଆଉ ଖାଇବା ପାଇଁ କଣ ଭଲ
ତମକୁ?
ମତେ ଉ ଡ୍ୟାନ୍ସ କରିବା ଏଇସବୁ ଉପରେ ଭଲ ଲାଗେ ଆଉ।
ଆଛା କଉଥିରେ ମାନେ କେବେ ପାର୍ଟିସିପେଟ କରିଛ?
ହଁ ପାର୍ଟିସିପେଟ କରେ ମୋର ଗୋଟେ ୟୁଟ୍ୟୁବ ଚ୍ୟାନେଲ ବି ଅଛି। ଆଉ ଇନଷ୍ଟା ରେ ରିଲସ ବଗେରା କରେ।
ଆଉ ଫଲୋର୍ସ ବଢୁଛନ୍ତି ନା।
ହଁ ଫଲୋର୍ସ ବଢୁଛନ୍ତି।
ଭଲ ସେଥିରେ ବି ଭଲ କର କିଛି ନାହିଁ। ଆଉ ଏବେ ତମର କଉ ଇୟର?
ଏଇଟା ଆମର ଫାଷ୍ଟ ଇୟର।
ଆଚ୍ଛା ଏବେ ପ୍ଲଷ୍ଟୁ ସରିଲା। ଆର ୟଅର୍ ପ୍ଲସ୍ ଟୁ ସଲା ବଧେ।
ହଁ।
ଆ ଫ୍ୟୁଚର ପ୍ଲାନିଂ କଣ ମାନେ କଣ କରିବାର ଇଚ୍ଛା ଅଛି?
ଫ୍ୟୁଚର ପ୍ଲାନିଂ। ମାନେ ଏଠି ଅଛି ତ ମାନେ ଏବେ କମ୍ପୁଟର ଉପରେ କରୁଛି ଫ୍ୟଚର ପ୍ଲାନିଂ ଅ ଅଛି ମାନେ ଇଣ୍ଡଷ୍ଟ୍ରି ଲାଇନ୍ ଯିବା ପାଇଁ।
ଆଚ୍ଛା ତମର କୋଉ ଅନର୍ସ?
ଅନର୍ସ ମୋର ଓଡ଼ିଆ।
ଆଚ୍ଛା।
ଓ ତମ ଏମ୍ କଣ ମାନେ ଭବିଷ୍ୟତରେ।
ମୋର ତ ବି ଏଡ କରୁଛି ମାନେ ଟିଚର ସିପ କରିବା ପାଇଁ ଇଚ୍ଛା। ହୁଁ ଆଉ ଆଜି ଖାଇବା କଣ ହେଇଥିଲା?
ଆଜି ଆଜି ପଖାଳ ହେଇଥିଲା।
ପଖାଳ ସହିତ ଆଉ କଣ?
ପଖାଳ ଆଳୁ କୁନ୍ଦୁରି ଭଜା। ଆଉ ହେଇଥିଲା ଆଳୁ ଚକଡା।
ପଖାଳ ସହିତ ଯାହାବି ହେଲେ ଖାଇ ହେଇଯିବ।
ହଁ ଯାହା ବି ହେଲେ ହେଇଯିବ।
ହୁଁ ଟିକେ ଗରମ ପାଇଁ ଦରକାର କିଛି ଭେରାଇଟି ଆଉ।
ହଁ। ହ
ଆଉ ତମ ବାବା କଣ କରନ୍ତି?
ବାପାଙ୍କର ଗୋଟେ ମାନେ ଫଳ ଦୋକାନ ଆମର ଚଣ୍ଡୀଖୋଲ ମାର୍କେଟରେ।
ଆଚ୍ଛା ଆଉ ସାନ ଭ-ସ-ବ-ତମର ସାନ ଭଉଣୀ ନା ବଡ ଭଉଣୀ?
ନା ମୁଁ ବଡ ମୋ ତଳେ ଜଣେ ସାନ ଭଉଣୀ ଅଛନ୍ତି‌‌।
ସେ ଏବେ କଣ କରୁଚନ୍ତି?
ତାଙ୍କର ଏଇନା ଦଶମ ହେଲା ଏଇଟା।
ଆଚ୍ଛା।
ଆପଣଙ୍କ ନାଁ ଟା ତ ଏବେ ଜାଣିପାରିଲିନି‌।
ହଁ ମୋ ନାଁ ଦିବ୍ୟରୂପା। ତମ ନାଁ?
ମୋ ନାଁ ଦୀପ୍ତି।
ଆଚ୍ଛା ସବୁ
ଆଜ୍ଞା।
ନାଇଁ ମୁଁ କହିଲି ଆଉ କଲେଜ୍ ରେ କଣ ସେମିତି ସବୁ ହୁଏ? ତମର ଏଚୋଡି କିଏ ଅଛନ୍ତି କଣ? କିଛି କୁହ ତା ବିଷୟରେ କଲେଜ୍ ବିଷୟରେ ମୁଁ ତ ବହୁତ୍ ଶୁଣିଚି କଲେଜ୍ ବିଷୟରେ କାହିଁକି ନା ମୋ ସାଙ୍ଗ କିଛି ପଢୁଥିଲେ ତ ଏତେ ଡିଟେଲ୍ସ୍ ରେ ଜାଣିନି ଆଉ।
ହଁ ବହୁତ୍ ଭଲ କଲେଜ୍ ପ୍ଲସ୍ ଟୁ ମୁଁ ସେଇଠୁ ପଢିଚି ନା। ପ୍ଲସ୍ ଥ୍ରୀ ବି କରିଚି ଯେ ଭଲ କଲେଜ୍ ଆ- ପଢାପଢି ସବୁ ଭଲ। ହୁଁ- ଆଉ ସବୁ ମାନେ ଅଛି ଭଲ କିନ୍ତୁ ଗୋଟେ ଅସୁବିଧା ହେଇଯାଉଚି ମାଙ୍କଡ ମାନଙ୍କ ସଂଖ୍ୟା ବହୁତ୍ ବଢି ଯାଉଚି।
ଆଚ୍ଛା।
ନହେଲେ କଲେଜ୍ ବହୁତ୍ ବଢିଆ।
ଆଉ
ଆଉ ପାଠ ପଢି? ଓଡିଆରେ ଅଛନ୍ତି ଆମର କେତେ ଚାରି ନା ହଁ ଚାରି ଜଣ ଅଛନ୍ତି।
ଘରେ ବହୁତ୍ ଭଲ -ଆଉ ତମ ଘରେ? ଆଚ୍ଛା ତମ ଘର କଉଠି?
ଆମ ଘର ଯାଜପୁର।
ଆଚ୍ଛା।
ତମର?
ହୁଁ -ଆମର ଚଣ୍ଡିଖୋଲ।
ଆଚ୍ଛା ଯାଜପୁରରେ ହିଁ ତ ଯାଉଚି।
ତମର କଣ ପୁରା ପର୍ଟିକୁୁଲାର ଯାଜପୁର ବୋଧେ? ନା ଚଣ୍ଡିଖୋଲ୍ ଛତିଆ ଏମିତି ଅଛି।
ନାଇଁ -ନାଇଁ ଯାଜପୁର୍।
ଆଚ୍ଛା ଟାଉନ୍ ନା ମାନେ ଖାଲି
ନାଇଁ ଖାଲି ଯାଜପୁର୍।
ଆଚ୍ଛା। ଆଉ
ଆମର- ଆମର ଗ୍ୟାସ୍ ସପ୍ଲାଏ କରନ୍ତି ମାନେ ନିଜର ବିଜନେସ୍ ଆଉ। ହୁଁ।
ଭଲ ଆପଣଙ୍କ ଭାଇ ଆପଣଙ୍କ ଠୁ ବଡ ନା ମାନେ ସାନ?
ନାଇଁ ମୁଁ ସାନ।
ଆପଣ ସାନ?
ହୁଁ ମୁଁ ସାନ।
ଆଚ୍ଛା ଆପଣଙ୍କ ଭାଇ ତାହେଲେ ବହୁତ ବ ମାନେ ବଡ ଅଛନ୍ତି।
ହଁ ମୋ ଭାଇ ମୋଠୁ ବଡ଼। ଆଉ ଆଉ କିଛି ରଜରେ କୁଆଡେ ବୁଲାବୁଲି କଲ?
ରଜରେ ମାମୁଁ ଘର ଆସିଥିଲେ।
ଆଉ କୁଆଡେ ଯାଇନ ବୁଲିବାକୁ?
ନାଇଁ ମାମୁଁ ଘରେ ଏଇ ଚାରି ଦିନି ଯାକ ଫାଷ୍ଟ ରଜ ଦିନ ତ ବର୍ଷା ହେଇଥିଲା କହିବାକୁ ଗଲେ ଫାଷ୍ଟ ରଜ କିଛି ଗଲାନି। ଆଉ ଆମର ଏପଟେ ଚାରି ଦିନ ଆମର ରଜ ହୁଏ।
ଆଚ୍ଛା କାଲି ବି ଥିଲା।
ହୁଁ। ତ ସେଇ ଆଉ ତିନି ଦିନି ଯାକ ବୁଲାବୁଲି ସାଙ୍ଗସାଥି ମାନଙ୍କ ସହିତ ବୁଲାବୁଲି କରିଥିଲୁ। ନୂଆ ଡ୍ରେସ୍ ଘରିକା ପିନ୍ଧା ପିନ୍ଧି କରିଥିଲୁ ଆଉ ପୋ ପିଠା ଖାଇଥିଲୁ।
କେତେଟା ଡ୍ରେସ୍ କରିଚ ରଜରେ ଏଥର?
ତିନି ଦିନିରେ ତିନି୍ ତିନିଟା କରିଥିଲି। ଆଉ ଆମର ଏପଟେ ହେଇଯାଉଛି ଚାରି ଦିନି ମାନେ ଠିକ୍ ହିସାବରେ ମୋର ତିନ ଦିନଟା ମାନେ ତିନିଟା ଡ୍ରେସ୍ ରେ କଟିଗଲା।
ଆଚ୍ଛା ଆଚ୍ଛା। ଭଲ ତାହେଲେ ଭଲସେ ରଜ ଏଞ୍ଜୟ କଲ?
ହଁ।
ମୁଁ ତ କିଛି ନାହିଁ ଘରେ ଘରେ ଶୋଇ ଶୋଇ ରଜ ଟା କଟିଗଲା।
ଆମର ସେପଟେ ସାଇଟରେ ରଜ ମାନେ ଏତେ କୋଉଠି ଇଏ ହଉନି ବି।
ନାଇଁ ରଜ ତ ସେମିତି କିଛି ନାହିଁ ହେଲେ ବି ଏଇ ସାଙ୍ଗସା ଥି ବୁଲାବୁଲି ଏମିତି ଆଉ।
ହଁ।
ଏବେ ତ ସମସ୍ତେ ପ୍ରିଫର କରୁଛନ୍ତି ବାହାରକୁ ବୁଲିବା ପାଇଁ ଯିବା ପାଇଁ, ଏତେ ଆଉ ରଜରେ କେହି ଦୋଳି ଖେଳୁନାହାନ୍ତି କି ଆଉ ଏତେ କିଛି ନାହିଁ ସମସ୍ତେ ପ୍ରିଫର କରୁଛନ୍ତି କି? ଆମେ କେମିତି ଯାଇକି ଧର ଗାଁର ଗାଡି ଫାଡି ଅଛି ସେମାନେ ଯାଇକି ବୁଲିବା ପାଇଁ ପ୍ରିଫର କରୁଛନ୍ତି।
ହଁ। ଆଉ ଖାଇବା ପାଇଁ କଣ ଭଲ ଲାଗେ ଆପଣଙ୍କୁ?
ଖାଇବା ପାଇଁ ନନ ଭେଜ ନଉଛ ନା ଭେଜ?
ଭେଜ ଫାଷ୍ଟ କରିଦିଅନ୍ତୁ।
ଭେଜ ରେ ମସରୁମ ଆଉ ପନିର ଏଇ ଦୁଇଟା ବେଶୀ ଭଲ ଲାଗେ। ନନଭେଜ ରେ ମୁଁ ମଟନ ଖାଇଏ ନି କି ଆ ମାଛ ଏତେ ଭଲ ଲାଗେନି ତ ଚିକେନ
ଓହୋ ରୋଷେଇ ଆସେ ତ?
ହଁ ରୋଷେଇ ଆସେ। ରୋଷେଇ ଭଲ ଆସେ ତମର ତମର କଣ ପସନ୍ଦ ଭେଜରେ ନନ ଭେଜରେ?
ଭେଜ ରେ ମସରୁମ ଭଲ ଲାଗେ। ଆଉ ନନଭେଜେ ରେ ସବୁ ଭଲ ଲାଗେ।
ଆଚ୍ଛା ରୋଷେଇ ଶିଖିଲଣି କିଛି?
ରୋଷେଇ ଏତେ ଭଲସେ କଣ? ନା ହାଲପିକା ଟିକେ ଟିକେ ଶିଖୁଛି ଆଉ। ମାନେ ଆସିବ ବାସ ଟିକେ ଟିକେ ଭୁଲ ଭାଲ ହେଇଯାଏ ମଝିରେ ମଝିରେ
ଆଚ୍ଛା। ଆଉ କଣ ଭୁଲହେଇଯାଏ ରୋଷେଇରେ ସେମିତି ଭୁଲ ହବା ଜିନିଷ କିଛି ନାହିଁ ନା ମାନେ ଏମିତି ଭୁଲିଯାଅ? କି ଏଟା ପକେଇନି ସେଟା ପକେଇନି
ନା ମାନେ ଭାଗ ମାପ ଯୋଉ ପକାନ୍ତିନି। ଏ ଲୁଣ ଏତିକି ପକାନ୍ତି ହଳଦୀ ଏତିକି ମାନେ ମସଲା ଏତେ ସମୟ ମାନେ କେତିକି ସମୟ ଭାଜିଲେ ପରଫେକ୍ଟ ହୁଏ।
ଆଚ୍ଛା ମୋ ଭଏସେଟା ମତେ ଶୁଭୁଚି ଓଲଟା।
କେମିତି?
ହଁ କହିପାରିବିନିତ ନେଟୱାର୍କ ଅଛି ଠିକ୍ ଠାକ୍?
ହଁ ମୋର ନେଟୱାର୍କ ଅଛି ଫାଇଭ୍ ଜି ପ୍ଲସ୍ ଚାଲିଚିତ।
ଆଛା ନାଇଁ ମୋ ଭଏସଟା ମତେ ରିପିଟି ହେଇକି ଶୁଣା ଯାଉଚିତ ସେଥିପାଇଁ
ଆଉ ସବୁ ଦେହ ଭଲ ଅଛି?
ହଁ ଭଲ ଅଛି, ଆପଣ ଆସିଛନ୍ତି କେବେ ଆମ ମହାବିନାୟକ ମନ୍ଦିର ଆଡ଼େ ଆସିଛନ୍ତି?
ନାଇଁ କେବେତ ଯାଇନି ଯିବାକୁ ବହୁତ୍ ଇଚ୍ଛା ଅଛି ହେଲେ କେବେ ଯାଇନି।
ଓହୋ।
ଆମରତ ଏଠୁ ବହୁତ୍ ବାଟ ହେଇଯାଉଛି କିଏ ନେଇକି ଯିବାକୁ ପଡ଼ିବ। ଏମିତି ଆଉ ନିଜେତ ଯାଏ, ନାଇଁ କେବେ ଯାଇନି?
ହଁ ଥରେ ଆସିବା କଥା ଯାହେଲେ।
ଯିବା କେବେ ଆଉ।
କେବେ ଗୋଟେ ଆସ ଖା ନା ବସ୍ ଫସ୍ ତ ଚାଲିଚି ଆପଣ ପଳେଇଆସୁନାହାନ୍ତି ଚଣ୍ଡିଖୋଲ ଯାଏ ତା ପରେ ଆମେ ବୁଲେଇ ନେଇଯିବୁ ତମକୁ।
ଅଁ ଯିବା ଆଉ ଡାକିଲଣି ଯେତେବେଳେ ଯିବା ଆଉ।
ଆସିବତ ବୁଲିବ ଆମର ଏପଟେ ମହାବିନାୟକ ମନ୍ଦିର, ଚଣ୍ଡି ମନ୍ଦିର
ଆଚ୍ଛା ମହାବିନାୟକ ମନ୍ଦିର ପାଖରେ ଆଉ ଗୋଟେ କିମନ୍ଦିର ଯାଆନ୍ତିତ? ଆଚ୍ଛା ଆଁ ମତେ ହଁ, ହଁ।
ବନ ଦୁର୍ଗା ମନ୍ଦିର।
ଆଚ୍ଛା।
ତମେତ ଖାଇ ପିଇ ସାରିଲଣି ଏବେ ଶୋଇପଡ଼ିବ ଆଉ କଣ ଆଉ ଖରା କେମିତିକା ହଉଚି?
ଖରା ବହୁତ୍ ହଉଚି।
ଆଜି ଟିକେ ପାଗ କେମିତି ଅଛି?
ଆଜି ସକାଳୁ ଏଇନା ଯାଏ ପୁରା ଗରମ ଖରା ଜୋରେ ଏବେବି ହଉଚି ଗୁଳି ଗୁଳିଟା ପୁରା ଏଇନା ବର୍ଷାତ ଉଠେଇଛି ଟିକେ। ହବକି କଣ କେଆଣି ହୁଅନ୍ତା ଯୋଦି ଭଲ ହୁଅନ୍ତା ଟିକେ।
ଆଚ୍ଛା।
ତମର ସେପଟେ ପାଗ କେମିତି କଣ?
ପାଗତ ଆଜି ଏତେ ଖରା ନାହିଁ ବଟ୍ ଗରମତ ହଉଚି ଅଁ ତ ବ ସେବି ହେଇପାରେ ମେବି ଆଜି।
ଏଇ ହୁଅନ୍ତା ଯଦି ଟିକେ ଭଲ ହୁଅନ୍ତା। ଥଣ୍ଡା ଟିକେ ଲାଗନ୍ତା ଭଲ ହୁଅନ୍ତା ହବା।
ଆଚ୍ଛା ମୁଁ ଟିକେ ଖାଇଦି ତମ ସହିତତ କଥା ହେଇକି ମତେ ଭଲ ଲାଗିଲା।
ଥାକିୟୁ ହଉ ଆଉ ଆଉ ପଛରେ ଫୋନ୍ କରିବ କଥା ହେବା?
ଆଚ୍ଛା ଆଚ୍ଛା ଠିକ୍ ଅଛି।
ଠିକ୍ ଅଛି ରଖୁଛି।
ହଁ।